ହଁ।
ହାଲୋ ସାଙ୍ଗ କଣ କରୁଚୁ?
ସାଙ୍ଗ ମୁଁ ଛାତରେ ଶୋଉଇଛି ତୁ
ଆଉ ସାଙ୍ଗ ବସିଚି ଆଉ ସାଙ୍ଗ କାଲି ପିକନିକ୍ ଯିବା ପାଇଁ ରେଡି ତ?
ହଁ କାଲି ପିକନିକ ଯିବି ମୁଁ ପୁଣି ଯିବିନି ନାଁ ତୁ ରେଡି ତ?
ହଁ ମୁଁ ତ ପୁରା ବୋହୁତ ରେଡି ମାନେ ଖୁ ଭଲ ପୁରା ବାହାରିକି ଅଛି କାଲି ଯିବି ବୋଲି ବୋହୁତ ଖୁସି। ତୋର ମନେ ଅଛି ନାଁ ଆର ବର୍ଷ ଆମେ ଯୋଉ ଯାଇଥିଲେ କେତେ ବଢ଼ିଆ ଜାଗା ସେଠି କେତେ ସୁନ୍ଦର ପାହାଡ଼ଟିଏ ପାହାଡ଼ରେ କେତେ ଝରଣା ପାଣି ଆସୁଚି। ମୁଁ ତ ସେଦିନକୁ ଜମା ବି ଭୁଲି ପାରି ରିବିନି
ହଁ ସାଙ୍ଗ ଝରଣା ବି ହେଇଚି ମାଛ ବହି ଯାଉଚନ୍ତି
ସାଙ୍ଗ ତୋର ମନେ ଅଛି ନାଁ ଆମେ କେତୋଳୁ ବାହାରିକି ଯାଇଥିଲେ? ରାତିକିରୁ ବାହାରିକି ଯାଇଥିଲେ ଆମେ। ବାହାରିକି ଆମେ ଗୋଟେ ବସରେ ବି ଯାଇଥିଲେ। କେତେ ମଜା ମସ୍ତି ହେଲା ବସରେ ଗୀତ ଗାଇଲେ।
ହଁ ଆ ମାନେ ଦେଖେ ଆର ବର୍ଷ ତ ଆମେ ଆମର ଟି ମାନେ ଆର ବର୍ଷ ଟିକେ ତ ଲେଟ ହେଇଗଲା ତ ଆମେ ଟି ମାନେ ଏତେ ଭଲସେ ବି ଯାଇପାରିଲେନି ତ ଏଇ ବର୍ଷ ଯେହେତୁ ଆମେ କାଲି ଯିବା ତ ଆଜିଠୁ ସବୁ ଦିନଷ ପ କଣ କେମତି ନେଇକି ଯିବା ଟିକେ ପ୍ୟାକିଂ କରିଦେଇଥିବୁ ତୁ? ପ୍ୟାକିଂ କରିଦେଇଥିବୁ ଆଉ ମାନେ ଯେହେତୁ ଆମେ ଦୂର ବାଟକୁ ଯିବା ନାଁ ପିକନିକ ଯିବା ମାନେ ଯେହେତୁ ଟିକେ ବୋ ଦୂର ବାଟ ଯିବା ତ ତୁ ଟିକେ କିଛି ଖାଦ୍ୟ ମାନେ ଟିଫିନ ନେଇଥିବୁ ଖାଇବା ପାଇଁ ବାଟରେ କାଳେ ଭୋକ ହବ ଟିଫିନ ନେଇଯାଇଥିବୁ ଆଉ ମାନେ କଣ କହିଲୁ ପାଣି ଆଗ ଆ କୋ ପାଣି ବୋ ପାଣି ନେଇକି ଯାଇଥିବୁ। ତାପରେ ଚକଲେଟ କୁରକୁରି କିଛି ନେଇଥିବା ଆଟରେ ଯା ବିରକ୍ତ ଲାଗିବ ବୋଲେ ଆଉ ଫୋନ ବି ନେଇଥିବା ଭିଡିଓ ଯଦି ଭଲ ଜା ଭଲ ଜାଗା ଭିଡିଓ କରିବା ଫଟ ଉଠେଇବା ଆ ତାପରେ ମାନେ ଖାଲି ପି ମାନେ ଯେନ୍ତି ବୁଲି ବୁଲା ପାଇଁ ଯିବା ନାଁ ଭୋଜି
ନାଇଁ ସାଙ୍ଗ ଗଲେ ଆମେ ସେଠି ଭୋଜି କରିବା ତାପରେ ଭଲ ଜାଗାଟାକୁ ଭଲ କି ଦେଖିକି ଆସିବା। ତୁ କଣ ଜାଣିନୁ ସାର୍ କହିଥିଲେ?
ଆରେ ନାଁ ମୋ ଦେହ ତ ଅସୁସ୍ଥ ଥିଲା ମୁଁ ଯାଇପାରୁନଥିଲି ସେଦିନ ଯୋଉ ଦିନ ମାନେ ସଭା ବସିଥିଲା ଆଲୋଚନା ହୋଉଥୁଲା ଯାଇପାରୁନଥିଲି ଆଉ ମତେ ବି କେହି ତ କହିନାହାନ୍ତି ଖାଲି କହିଥିଲେ ପିକନିକ ଯିବା। ତ ଏତେ ସବୁ ଆୟୋଜ ଆୟୋଜନ ହେଇଚି ବୋଲି ମୁଁ ଜାଣିନଥିଲି।
ଆରେ ସାଙ୍ଗ ତୁ ଏମିତି କୋହୁଚୁ ଆରଥର ବି ଆମେ ଏମିତି ଭାବିଥିଲୁ କିନ୍ତୁ ଯେତୋଳେ ପ୍ରଥମେ ଗଲୁ ପୁରା ରାତି କୁରୁ ବାହାରିକି ଆମେ ଗଲେ ତାପରେ ଗୋଟେ ବସରେ ଯାଇଥିଲୁ ବସରେ ଗଲା ବେଳୁକୁ ବସ୍ ଭିତରେ ଗୀ ବୋହୁତ ଗୀତ ଗାଇକି ମଜାମସ୍ତି କଲୁ ମଜାମସ୍ତି କରିକି ତାପରେ ଠିକ୍ ଯା ଟାଇମରେ ଠିକ ଜାଗାରେ ପହଞ୍ଚିଲୁ ଯାଇକିରି ଦର୍ଶନ କଲୁ ଟିକେ ଠାକୁରଙ୍କୁ। ଠାକୁରଙ୍କୁ ଦର୍ଶନ କରିକି ଆମେ ସମସ୍ତେ ଟିକେ ଜଳଖିଆ ବି ଖାଇଥିଲେ। ଖାଇକି ତାପରେ ପୁଣି ବାହାରିଲେ ପିକନିକ ଜାଗାକୁ ଗଲା ବେଳୁକୁ ଦେଖିଲେ କେତେ ସୁନ୍ଦର ଚଡ଼େଇମାନେ ସେଠି ଉଡ଼ି ଉଡ଼ି ଯାଉଥିଲେ କେତେ ସୁନ୍ଦର ଜଙ୍ଗଲ ତାପରେ ଜଙ୍ଗଲ ପାଖରେ ଗୋଟେ ପାହାଡ଼। ପାହାଡ଼ର କେତେ ଝରଣା କେତେ ଲୋକ ସେଠି ଭିଡ଼ ଥିଲେ। ସମସ୍ତେ ବି ନାଁ ଭୋଜି କରିବା ପାଇଁ ବି ସେମାନେ ବି ଆସିଥିଲେ। ତାପରେ ଆମେ ବି ଦେଖିକି ତାପରେ କିଛି ପାଣି ଆଣିଥିଲେ ପାଣି ଆଣିକି କିଏ ତ ପରିବା ପନିପରିବା କାଟିଲେ ତ ଆମେ ରୋଷେଇ କରିବା ବନ୍ଦୋବସ୍ତ କରିଲେ। ତାପରେ ଏମିତି କରିକି କେତେ ଟିକେ କଥାବାର୍ତ୍ତା ହେଇକି ନାଚ ଗୀତ ବି ହେଲା ତାପରେ ଖାଇ ଖୁଆ ସାରିକି କିଛି ଫଟୋ ଉଠେଇକି ତାପରେ ସେଇ ଜାଗାରୁ ଆମେ ବିଦାୟ ନେଇ ଥିଲେ। ତୁ କଣ ଭୁଲିଗଲୁ? ଏଇ ବର୍ଷ ବି ସାଙ୍ଗ ସେଇମିତି ହବ ଆର ବର୍ଷ ସିନା ଆମ ପାଖରେ ଫୋନ ନଥିଲା। ତାଙ୍କ ଫୋନ ରେ ଉଠେଇଥିଲେ ଫଟୋ। ଏ ବର୍ଷ ତ ଆମ ପାଖରେ ଫୋନ ଅଛି ନା ଆମେ ମନ ଇଛା ବହୁତ ଫଟୋ ଉଠେଇବା। ଯେମିତି ସବୁଦିନ ପାଇଁ ସ୍ମରଣୀୟ ହେଇକି ରହିବ।
ସାର କଣ କହିଚନ୍ତି ଫୋନ ନେଇକି ଯିବା ପାଇଁ?
ସାର୍ କହି ନାହାଁନ୍ତି ହେଲେ ବି ଆମେ ନେଇକି ଯିବା ନାଁ ଆରେ କଲେ କିଛି ସୁବିଧା ଅସୁବିଧା ହେଲେ ପଣେ ଆମ ଘର ଲୋକ ବି ଆମକୁ ଫନ କରିବେ ନାଁ।
ହଁ ଘରେ ଆମ ଘରେ ତ ବିଶ୍ଵାସ କରିବୁନି ତୁ ଆମ ଘରେ ତ ମନା କରୁଥିଲେ। କହିଲେ ଆଉ ଯୋଉ ଯାଇ ଯୋଉ ଖରା ହଉଚି। ଆଉ ଆଗକୁ ପରୀକ୍ଷା ଆସୁଚି ଆଉ ଏବେ କିଛି ବୁଲାବୁଲି କରିବା ପାଇଁ ଯାନି ଆଉ ଆମେ ଆମେ ପରେ ଯିବା ତା ପରେ ମୁଁ ମୁଁ ଟିକେ ଜିଦି କଲି ଆଉ କାନ୍ଦିଲି ମୁଁ କଇଲି ସମସ୍ତେ ଯାଉଚନ୍ତି ସାଙ୍ଗ ସାଥିମାନେ ଆଉ ମୁଁ କେମିତି ଯିବିନି। ତା ପରେ ଘରେ କହିଲେ ହଉ ତା ହେଲେ ଆଉ ଯିବୁ ଯଦି ଯା ଆଉ ଏମିତି କହିଲେ। ଆଉ ତମ ଘରେ
ଆମ ଘରେ ବି ସାଙ୍ଗ ନାହିଁ କରୁଥିଲା। ତା ପରେ ଏତେ ପଇସା ପାଇଁ ବି ନାହିଁ କରୁଥିଲେ। ଆମର ତ ଦେଖୁଚୁ କେମିତି ହଇରାଣ ହେଇକି ଚଳୁଚୁ। କଣ କରିବୁ ହେଲେ ମୁଁ କାନ୍ଦିଲି ବୋଲି ସେଠୁ ପୁଣି ବାପା ରାଜି ହେଲେ। ରାଜି ହେଲେ ବି ତା ପରେ ମୋର ଇଚ୍ଛା ଥିଲା କେତେ ନଥିଲା କେତେ କାହିଁକି ନାଁ ମୁଁ ମୋ ଘର ପରିସ୍ଥିତି ଦେଖିବି ନାଁ ଆଉ ସମସ୍ତଙ୍କର ତାଙ୍କର ପଇସା ଅଛି ବୋଲି ସେ ଯାଉଚନ୍ତି। ହେଲେ ବି କଣ କରିବି ମନ ହେଲେ ଆଉ ମୋ ବାପା ମା ତ କେବେ ବି ଚାହିଁବେନି ଯେ ଆମ ପାଇଁ ଆମ ପିଲାମାନଙ୍କ ମନ ଦୁଃଖ ହଉ ବୋଲି ତେଣୁକରି ସେ ଦେଲେ ପଇସ ଯା ମୁଁ ନେଇକି ଦେଲି। ଯିବି ଆଉ। ସାଙ୍ଗ ମୁଁ କାଲି ପିକନିକ୍ ଯିବ ବ ବୋଲି ଯୋଉ ଖାଇବା ବି ପସେଇ ରଖି ନେଇକି ଯିବି। ତା ପରେ ପାଣି ବୋଟଲ ବହୁତ କିଛି ଜିନିଷ ନେଇକି ଯିବି ବୋଲି ଭାବିଚି। ତା ପରେ
ଆଉ ଡ୍ରେସ କଣ କଣ ଡ୍ରେସ ପିନ୍ଧିକି ଯିବା? ଜିନ୍ସ ପିନ୍ଧିବୁ ନା ନା ଯୋଉ କଣତ କୁର୍ତ୍ତିୀ ପିନ୍ଧିବା।
ନା ସାଙ୍ଗ ମତେ ଜିନ୍ସ ଭଲ ଲାଗେନି ମୋର କୁର୍ତ୍ତିୀ ମୋର କୃତ୍ତିରେ ପିନ୍ଧିକି ଯିବି। ତୁ କଣ ପିନ୍ଧିକି ଯିବୁ?
ଆଉ ମୋର ତ କୁର୍ତ୍ତି ସେମତି କିଛି ନାଇଁ। ମୁଁ ଭାବୁଚି ଗୋଟେ ଅଁ ଟପଟିକୁ ଜିନ୍ସ ପ୍ୟାଣ୍ଟ ପିନ୍ଧିକି ଯିବି ଆଉ।
ହଁ ସାଙ୍ଗ ତୁ ପିନ୍ଧିକି ସେଟା ଯା। ମୁଁ ଏଠି ପିନ୍ଧିକି ଯିବି ଆଉ। ଆଉ ତୁ କଣ ଖାଇବା ଆଣିବୁ?
ଖାଇବା ଘରେ ଯାହା କଣ ତ ବୋଧେ ସେ ପରଟା ରୁଟି ଏମିତି ନେଇକି ଯିବି ଆଉ। ଚକୋଲେଟ କିଛି କୁରୁକୁରି କିଛି ନେଇଥିବି। ଭୋକ ହବ ନା ବାଟରେ ତୁ ନେଇଥିଲି ଭଲ ଆମେ ଖାଇବା ନାଁ। କେତେବେଳେ ପହଞ୍ଚିବା କିଏ ଜାଣିବ? ଆଉ ଜାଣିଚୁ ନା ସାର୍ କହୁଥିଲେ ଆଉ ସେଇ ଜାଗା ଟା ବହୁତ ପ୍ରକୃତି ସୌନ୍ଦର୍ଯ୍ୟ ମାନେ ସେଠାକୁ ଗଲେ ଆଉ ଆସିବା ପାଇଁ ଇଚ୍ଛା ହୁଏନି। ମାନେ କଣ କହିଲୁ ଦୂର ବାଟ ସତ କିନ୍ତୁ ପାହାଡ ଅଛି ଝରଣା ଜଙ୍ଗଲ ବହୁତ କିଛି ଅଛି। ଆଉ ଛୋଟ ଛୋଟ ପାର୍କ ବି ଅଛି। ସବୁ ପଶୁ ପକ୍ଷୀ ଠୁଆ ଆରମ୍ଭ କରିକି ସବୁ କିଛି ଅଛି ଆଉ ବଗିଚା ବି ଅଛି। ଆଉ କଣ କହିଲୁ ମାନେ ଭୋଜି କରିବା ପାଇଁ ବହୁତ ବହୁତ ବାହାରୁ ବି ଲୋକ ଆସିଥାନ୍ତି। ମାନେ ଆଗରୁ ଆସିଥାନ୍ତି ଆଉ ସେଠି ଭୋଜି ଭାତ କରି ଥାନ୍ତି ଆଉ ମନ୍ଦିର ବି ଅଛି। ଠାକୁରଙ୍କୁ ଦର୍ଶନ କରିପାରିବୁ। ବୁଲାବୁଲି କରିପାରିବୁ ପାର୍କରେ ଫୋଟ ବି ଉଠେଇ ପାରିବୁ। ଭୋଜି କରିବୁ ଖାଇ ଖାଇକି ଆସିବୁ ବହୁତ ବଢିଆ ହବ ନାଁ।
ମୁଁ ବହୁତ ଖୁସିରେ ଆନନ୍ଦର ସହିତ ଅପେକ୍ଷା କରିିଚି ସେଇ ମୁହୂର୍ତ୍ତକୁ କେତେବେଳେ ଆମେ ଯିବା କେତେବେଳେ ରାତି ପାହିବ। କେତେ ମନରେ ଆଗ୍ରହ ଆସୁଚି କେମିତ ଯେ ଜାଗା କେମିତି କଣ ହେଇଥିବ। ତା ପରେ ଆମର ସବୁ ସାଙ୍ଗ ମାନେ ଯିବେ। ମୁଁ ବି ଯିବି ମତେ ବି ବହୁତ ଖୁସି ଲାଗିବ। ତା ପରେ ଭୋଜି ବି ହବ।
ହଁ ମୁହୂର୍ତ୍ତକୁୁ ଅପେକ୍ଷା କରନି କାଲି ସଖାଳେ ହିଁ ଆସିବ।
ହଁ ସାଙ୍ଗ ମନରେ କେତେ ଆଗ୍ରହ ଆସୁଚି ତମେ ସେଇଟା ଜାଣିପାରିବନି। ଗୋଟେ ଜାଗାକୁ ବୁଲିବା ପାଇଁ ଯିବା। ଆମେ ତ ଯାହା ହେଲେ ବି ଛୋଟ ପିଲା ଅଛନ୍ତି ନା। ଭାବିଦେଲା ବେଳକୁ ସେଇ କଥା କେତେ କଣ ଲାଗୁଚି। ତା ପରେ ବାପା ମା ବି ସବୁବେଳେ ଛାଡୁ ନାହାଁନ୍ତି। କେମିତି ଏଇଟା ସ୍କୁଲ ତରଫରୁ ଆମେ ଯାଉଚନ୍ତି ବୋଲି ବାପା, ମା ରାଜି ହେଇଚନ୍ତି।
ହଁ ସାଙ୍ଗ ମୁଁ ତ ମୁଁ ତ ଯେବେଠାରୁ ଶୁଣିଲି ଆଉ ପିକନିକ୍ ଆମେ ଯିବା ମୋ ପାଦ ତ ମାନେ କଣ କହିଲୁ ତଳେ ଲାଗୁନଥିଲା। ମୁଁ ବହୁତ ଖୁସି ଥିଲି। ମୁଁ ଭାବିଥିଲି ଆଉ କେବେ ଯିବା କେବେ ଯିବା ତାପରେ ଘରେ ଥିଲେ ମନା କଲେ ଟିକେ ମନ ଦୁଃଖ ଲାଗିଲା। ତା ପରେ ଏମତିରେ ଆମର ବି ପରୀକ୍ଷା ଅଛି। ପୁଣି ପରୀକ୍ଷା ଚିନ୍ତା ସେ ସବୁ ତାର ମନ କରିଦେଲେ ଯିବାକୁ ଇଛା ହଉନଥିଲା। ତା ପରେ ଯେତେଳେ ସବୁ ଛୁଆ ଯିବେ ସାର୍ ବି କହିଲେ ଯିବେ ଭୋଜି ହବ। ଆଉ ସେମିତିଆ ମୁହୂର୍ତ୍ତକୁ କଣ ସେମିତିଆ ମୁହୂର୍ତ୍ତକୁ କଣ କେବେ ମାନେ ମିସ୍ କରେ ମାନେ କ୍ୟାନ୍ସେଲ୍ ମାନେ କଣ କଲ ମିସ୍ କରିବା କଥା କି। ଯେହେତୁ ଆମର ପୁଣି ଆମେ ଲାଷ୍ଟ ବର୍ଷ ଆମର ପୁଣି ଏଇଟା ସ୍କୁଲର ତ ଆମେ ଯୋଉ କଣ ତ ସବୁ ପିଲା ଯିବେ। ୟା ପରେ ତ କିଏ କିଏ କୋଉ ବାହାରେ ପଢିବ। କିଏ କୁଆଡେ କାହା ମାମୁଁ ଘରେ କିଏ କାହା ଘରେ ରହିକି ପାଠ ପଢିବ। ତା ପରେ କାହାକୁ ଆଉ ଦେଖିବା ପାଇଁ ବି ପାଇବାନି। ଆଉ ଯେତେବେଳେ ବି ଭୋଜି କରିବା ପାଇଁ ଡାକିବା। ଇଏ କହିବ ମୁଁ ଯାଇପାରିବିନି ମୋର ପରୀକ୍ଷା ଅଛି। ମୋ ମାମୁଁ ଘରେ ଅଛି। ଦୁନିଆ କଥା କହିବେ ପିଲା। ତ ଏଇଟା ତ ଯେହେତୁ ଲାଷ୍ଟ ବର୍ଷ ତ ଟିକେ ଦେଖା ଚାହାଁ ହବ। ଭୋଜି ଭାତ ହବ, ବୁଲାବୁଲି ହବ ଅଁ ଆଉ ଯୋଉ କଣତ ମାନେ ଆମର ବି ଗୋଟେ ମେମୋରି ଫ ମାନେ ଯେହେତୁ ଲାଷ୍ଟ ବର୍ଷ ବୁଲିବା ପାଇଁ ଯାଇଥିବା ସାର୍ ତ ଯା ହେଲେ ବି ଫଟୋ ଉଠେଇବେ ଆମ ଗ୍ରୁପ ଫଟୋ। ଅଁ ବହୁତ ଭଲ ଲାଗିବ ଆଉ ନା।
ହଁ ହଁ ସାଙ୍ଗ ତୁ ଜାଣିଛୁ ସାଙ୍ଗ ମତେ ସାର୍ ପଚାରିଲେ। ଆରେ ତୁ ଯିବୁ ନା ଯିବୁନି ମୁଁ କହିଲି ନାଇଁ ସାର୍ ମୁଁ ଯିବିନି। ଆମ ଘର ପରିସ୍ଥିତି ତ ଭଲ ନାହିଁ ଆପଣ ଜାଣିଚନ୍ତି। ଆମର କେମିତି କଣ ଚଳୁଚୁ ବହୁତ ଅସୁବିଧାରେ ଚଳୁଚୁ। ସାର୍ କହିଲେ ହଉ ତୁ ଦେଖି ଘରେ କହିବୁ ଘରେ ଯାହା କହିବେ ଆଉ। ମନ ଦୁଃଖରେ ଆସିକି ମୋ ବାପାଙ୍କୁ ଜଣେଇଲି ମୋ ବାପା ବି ନାଇଁ କଲେ ମତେ। କହିଲେ ଝିଅଲୋ ପଇସା ନାହିଁ ଆଉ ତୁ ଯିବୁ କଣ। ତା ପରେ ସେଇଠୁ ବୋଉ ଯେତେବେଳେ ମୁଁ ଦେଖିଲେ ଯେ ମନ ଦୁଃଖ କରୁଚି। ତା ପରେ ବାପା ମତେ ସେଠୁ ପଇସା ଦେଲେ ସେଠୁ ସାର୍ ଙ୍କୁ କହିଲେ ସେଠୁ ମୁଁ ଯେତେବେଳେ ନେଇକି ସାର୍ ଙ୍କୁ ଦେଲି ସାର୍ ବି ବହୁତ ଖୁସି ହେଇଗଲେ। କହିଲେ ଆରେ ତୁ ପା ନାହିଁ କରିଥିଲୁ। କଲେ ଯା ହଉ ଭଲ ସବୁ ଛୁଆ ଯୁଅ ଟିକେ ବୁଲିକି ଆସିବ। ଏଇଟା ତମର ଲାଷ୍ଟ ବର୍ଷ ଯେହେତୁ ତମେ ସବୁ ସାଙ୍ଗସାଥି ମାନେ ଟିକେ ଦେ ଦେଖା ଚାହାଁ ହେଇକି ମିଳି ମିଶିକି ଭୋଜି ଭାତ କରିକି ଖାଇକି ଆସିଲେ ଫଟୋ ସବୁଦିନ ପାଇଁ ରହିବ। ମନେ ରଖିବ ଯେ ନା ଆମେ ଯାଇଥିଲୁ ସାର୍ ମାନଙ୍କ ସହିତ ଏଇ ଜାଗାକୁ। ହଁ ସାଙ୍ଗ ମୁଁ ତ ବହୁତ ଖୁସି ଅଛି। ସେଠିକା ଜାଗା ବିଷୟରେ ଭାବିଦେଲା ବେଳକୁ କୌଣସି ମତେ ମୋ ଆଖିରେ ଆଉ ନିଦ ନାଇଁ।
ହଁ ଆଉ ସାର୍ କଣ ରାଜି ହଉଥିଲେ। ସାର୍ ପା ମନା କରୁଥିଲେ କହିଲେ ଆଗକୁ ପରୀକ୍ଷା ଆସୁ ଚି ଆଉ ଏଥର କୁଆଡେ ବୁଲାବୁଲି କରି ଯିବନି କିଛି ହବନି ଆଉ ପ୍ରତ୍ୟେକ ବର୍ଷ ବୁଲି ଯାଉଛ ଏ ବର୍ଷ ନଗଲେ ହବନି ଏମିତି କହୁଥିଲେ ଧାର ଆମେ ସବୁ ପିଲା ମିଶିକି କର ସାର୍ ସେମିତି କେମିତି ହବ ଆମେ ପ୍ରତ୍ୟେକ ବର୍ଷ ବୁଲିବା ପାଇଁ ଯାଉ ଆଉ ଏଇଟା ଆମର ଲାଷ୍ଟ ବର୍ଷ ଆଉ ଆମେ ଏଇଟା କେମିତି ବୁଲିବା ପାଇଁ ଯିବୁନି ଆଉ ସାର୍ କହିଲେ ଵୁଲି ପରୀକ୍ଷା ସରୁ ଯିବ ତାପରେ ସାର୍ ଙ୍କୁ ପିଲା କହିଲେ ସାର୍ ପରୀକ୍ଷା ସରିଲେ କିଏ ମାମୁ ଘରକୁ ପଳେଇବ ଆଉ କିଏ କାହା ଅଜା ଘରକୁ ପଳେଇବ କି କାହା ମାଉସୀ ଘରକୁ ପଳେଇବ ଆଉ ସାର୍ ସେଟା ଆଉ କେହି ଆସିବେନି ତ ସାର୍ ଆମେ ଏମିତି ଯିବା ଭୋଜି ଭାତ କରିବା ଆଉ ବୁଲାବୁଲି କରିକି ଆସିବା ଦାୟିତ୍ବ ସହରରେ ଯିବା ଯେମିତିାହାର କିଛି ଅସୁବିଧା ନ ହଉ ମାନେ ଭଲସେ ବୁଲାବୁଲି କରିବା
ହଉ ସାଙ୍ଗ ତୁ ତାଲେ ତୋ ଦିନିଶ ପତ୍ର ସବୁ ସାମାନ୍ ଜିନିଷ ସବୁ ରଖିଦିଅ ବ୍ୟାଗରେ ଆଉ ଟାଇମ୍ ନାହିଁ ର ରାତି ପାହିଲେ ଆମେ ଯିବା ମୁଁ ବି କି ମଣ୍ଡ ଯାହାବି ଜିନିଷ ଦରକାର ହଉଛି ମୁଁ ପସେଇ ଦିଏ ଆମେ କାଲି ରାତି ପାହିଲେ ଯିବା ଆଉ ତମେ ଯେତେବେଳେ ବାହାରିବ ମତେ ଫୋନ୍ କରିବ
ହଉ ସାଙ୍ଗ ହଁ ସାଙ୍ଗ
ହଉ ସାଙ୍ଗ ତମେ ତାହେଲେ ଶୋଇପଡ ନା କଣ କରିବ ଏବେ
ହଁ ସାଙ୍ଗ ହଉ
ହଉ
ରଖୁଛି।